ଆଲୋ
ଆଉ
ହଁ କୁହ?
ହଁ ତମର ଆଜି କଣ କରୁଛ ପନିପର ଚାଷ ବିଷୟରେ ଟିକେ କୁହ ତମେ ତ ଚାରିଆଡେ ମାନେ ଭଲ ଇଏରେ ଅଛ ଗ୍ରୁପ ରେ ଅଛ ସବୁ ବିଷୟରୋ ଗ୍ରୁପରେ ଯେ ଜଉ ଜଉ ହଉଛି ଆମ୍ କିଛ ଆମ୍ ଗ୍ରୁପରେ କିଛି ପାଉନି। ତମ ଆଡେ ତ ସବୁ ଚାଲିଛି ହେଲା କାମ
ହୁଁ ହଁ ଗ୍ରୁପ୍ ରେ ତ୍ ଏ ଏ ତ ସରକାର ଆମର ଏଇ ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବହୁ ପ୍ରକାରର ସହଯୋଗ କରୁଛନ୍ତି। ଉଁ ମାନେ ଏ କଣ କହିଲେ ଦେଖିଲେ ମାନେ ଆମ ଅ ଯେତେବେଳେ ମାନେ କଣ ଦେଶର ଯେତେବେଳେ ଗୋଟେ ଉନ୍ନତି ଆମେ କରିବାକୁ ଯ ବା ଆମେ ଦେଖିବା ଯେମ ସେ ଦେଶର ଉନ୍ନତି ଟା କୋଉଠି ଆସିବ ଗ୍ରାମାଞ୍ଚଳରୁ ଆସିବ ତେଣୁ ଗ୍ରାମାଞ୍ଚଳରେ ଦେଖ ଦେଖିଲେ ସବୁ ପ୍ରକାରର ଅସୁବିଧା ଲୋକମାନେ ଆର୍ଥିକ ସଵଚ୍ଛଳତା ନାହାନ୍ତି।ଲୋକମାନଙ୍କ ପାଖରେ ଏତେ ପଇସା ନାହିଁ ତେଣୁକି ସେ ସରକାର ଦେଖିଲେ ଯେ ଗାଁ କ ଯଦି ଆମେ ଉନ୍ନତି କରିବା ତାହେଲେ ଆମ ଦେଶ ଉନ୍ନତି ହବ ତେଣୁ ଦେଖିଲେ ଗାଁ କ ଉନ୍ନତି କାହାକୁ କରିବା ଯଦି ଗୋଟେ ନାରୀ ଉନ୍ନତି କରିବ ତାହେଲେ ଗୋଟେ ଘର ଉନ୍ନତି କରିବ ପୁରୁଷ ତ ଅ ସବୁବେଳେ ରୋଜଗାର କରନ୍ତି। କିନ୍ତୁ ପୁରୁଷ ରୋଜଗାର କଲେ ଗୋଟେ ପରିବାରରେ ସେତିକି ଆମର ଆର୍ଥିକ ସ୍ଵଚ୍ଛଳତା ହେଇପାରେନି ଯଦି ସେଇଭଳି ଭାବରେ ପୁରୁଷ ରୋଜଗାର ନ କରନ୍ତି। ଯଦି ନାରୀ ବି କିଛି ସହଜ ଯୋଗର ହାତ ବଢେଇବେ ତାହେଲେ ଗୋଟେ ପ୍ରତକ ଘରେ ସହଯୋଗ ହବ ତେଣୁକି ଆମର ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଏବେ ଆମର ଗୋଟେ ସଭା ହେଇଥିଲା ଯେ ଆମକୁ ସେଠି ବୁଝା ଯାଇଥିଲା ଯେ ପ୍ରତ୍ୟେକ ଘରୁ କେମିତି ଜଣେ ଜଣେ ସୋୟମ ସହାୟକ ଗୋଷ୍ଠୀରେ ରହିବେ ସଭ୍ୟ ହେଇକି ରହିବେ। ଆଉ ଏଇ ଲକ୍ଷ୍ୟ ଭ ଦିଦି ଆମର ଏବେ ଗୋଟେ ପ୍ରୋଗ୍ରାମ ହଉଛି। ଯୋଉଟାରେ କି? ମାନେ କେମିତି ଲକ୍ଷପତି ଗୋଟିଏ ଝିଅ ନାରୀ ମା ଗୋଟଏ ମହିଳା ଲକ୍ଷପତି ହବ ତାର ସେ କଣ କଣ ସବୁ କରିବ ମାନେ ଆମର ଯେମତି ବଗିଚା କରିବ, ବଗିଚ ର ସେ କିଛି ଅର୍ଥ ରୋଜଗାର କରିବ, ଯୋଉମାନେ କୁକୁଡା ଛେଳି ଗାଈ ରଖୁଛନ୍ତି। ସେଥିରୁ ବି ଗୋଟେ ମହିଳା ଗାଁ ଘରେ ଗାଁ ରେ ରଖିକି ସେଥିରୁ ବି କିଛି ପଇସା ପାଇବ, ତାପରେ ଆଉ କଣ କରିବ ନା ଛୋଟ ଛୋଟ ଏବେ ସବୁ କଣ କହିଲେ, ଆଚାର ବଡିପଡ ଆଉ ଯୋଉଗୁଡା କି ଆମର ବର୍ଜ୍ୟ ବସ୍ତୁ ସେ ତାକୁ ବି ନେଇକି କି କିଛି ନିଜେ ଘରେ ବନେଇକି ସେଥିରୁ ବି ପଇସା ପାଇବ। ହ ହ। ସେ ରୋଜଗାର କରେ ଯେ ତମର ଯଦି ସେଇପଟେ ସେମିତି କିଛି କୋଉ ମହିଳା ସବୁ ବଡି ଆଚାର ପାମ୍ପଡ଼ କେମିତି କଣ କରୁଛନ୍ତି? ତାଙ୍କର କଣ ଆବଶ୍ୟକ ସେଇ ବିଷୟରେ ମୋତେ ଟିକେ କୁହ ମୁଁ ତାଙ୍କ ସହିତ ଯୋଗାଯୋଗ କରିବି।
ଆମର ଏପଟେ ସ୍ଵୟଂ ସହାୟକ ଗୋଷ୍ଠୀରେ ଯୋଉମାନୋନ କାମ କରୁଛନ୍ତି। ସେମାନେ ମହିଳା ମାନଙ୍କୁ କିଛି କାମ ଦଉନାହାନ୍ତି କାମ ଦଉନାହାନ୍ତି ତମର ଯେମିତି ସବୁ ତତ୍ପରତା ରହୁଛନ୍ତି କାମ ଦଉଛନ୍ତି। ଲକ୍ଷବତୀ ଦିି ଆସିଲା ସେମାନେ ନେଇକି ଫଟୋ ଉଠେଇଲେ, ମହିମାନଙ୍କୁ ଡାକିଲେ ସେ ଦେଲେ କିନ୍ତୁ ଆମର ଏଇଠି ଯୋଉ ଅଛନ୍ତି ସିଆର ପି ଆଉ ଯୋଉମାନେ ସଂଘକୁ ବୁଝୁଛନ୍ତି। ଯୋଉ ବଡ ବଡ ଇଏରେ ଅଛନ୍ତି ସେମାନେ କିନ୍ତୁ ଡାକୁ ନାହାନ୍ତି।ମହିଳା ମାନଙ୍କୁ କିନ୍ତୁ ଆମର ଆମେ ମାନେ ଗୃହରେ ତାଙ୍କୁ କମ୍ପ୍ଲେନ କରିଥିଲୁ, ଯେ ଆମ ଗ୍ରୁପ କ ସରକାରଙ୍କର ସାହାଯ୍ୟ ଟା ଆସୁନି ସେମାନେ କହିଲେ ଯେ ତମେ ମାନେ ଗ୍ରୁପ ରେ ଠିକରେ ଆମେ ତ ଦଶ ଜଣ ଆମ ଗ୍ରୁପ ରେ ଠିକରେ ରହିଛୁ ଆମ ସଂଘରେ ଠିକରେ ରହିକି ଠିକରେ କାମ କରୁଛୁ। ଯାଉଛୁ ଆମ ମିଟିଂ ମାସକୁ ମାସ ଥରେ କରୁଛୁ କିନ୍ତୁ ଆମକୁ କୌଣସି ସାହାଯ୍ୟ ମିଳୁନି କାହା ସହିତ ଯୋଗାଯୋଗ କରିବାକୁ ପଡିବ। ଅଁ ସେଇ ବିଷୟରେ ଟିକେ ତମେ କହିବ ତାପରେ ଆଉ ଗୋଟେ କଥା ସେମାନେ କଣ କରୁଛନ୍ତି କୌଣସି ଯୋଉ ନୂଆ ନୂଆ ସୁବିଧା ସୁଯୋଗ ଆସୁଛି। ଗ୍ରୁପ କୁ ସେମାନେ ଆମକୁ କିଛି କହୁନାହାନ୍ତି କଣ ନି ଯାଉ ଯାହା ଦଵାରା ଆମେ ମାନେ କିଛି ଜାଣି ପାରୁନୁ, କଣ ଆସୁଛି ସଂଘର ବଡ ସୁବିଧା ସରକାର କଣ ଦଉଛନ୍ତି। ଆଉ ବଡି ଆଚାର ପାମ୍ପଡ ଏଥିପାଇଁ ଲୋନ ମାନେ ସରକାରଙ୍କର ସାହାଯ୍ୟ ବି ସେମାନେ କର ପାଇଁ କିନ୍ତୁ ଏଇ ସବୁ ଏମାନେ ସବୁ ସିନା ଆମ ଗ୍ରୁପ କ ଜଣେଇଲେ କି ବତେଇଲେ ନାଇଁ ତମେ ଏମିତି କର ତମକୁ ସାହାଯ୍ୟ ମିଳିବ ତମେ ବଢିକି ଆଚାର କି ଚାଷ ବାସରେ କୋଉଠିଙ୍କା ତମ କି ତମ ଲୋନ ପାଇବ ସେଟା କହୁନାହାନ୍ତି ଆମ ପଟରେ ଏଇ ସବୁ ଗ୍ରୁପ ର ଟିକେ ଅନିୟମତା ଚାଲିଛି ଆଉ ସେଟା ଯୋଗାଯ କାହା ସହିତ ଯୋଗାଯୋଗ କରିଲେ ଆମର ଠିକ ଚାଲିବ। ଆଉ ଆମେ ଠିକ ପଇସା ପତ୍ର ଟିକେ ସାହାଯ୍ୟ ସରକାରଙ୍କର ସାହାଯ୍ୟ ପାଇଲେ ଆମେ ଆମର ଯାହା କାଇଁ ଚାହିଁମୁ କି ଆମେ ନିଜେ ନିଜର ମୁଁ ଗୋ ଗୋଟେ ଅ କରିକି। ଇ ଆମେ ଚ କାମ ଚଲେଇବୁ ଆଉ ନି ସହାୟତା କିଛି ନାହିଁ ମୋ ସରକାରଙ୍କର ସହାୟତା ସରକାର ସବୁ ବ ଏମାନଙ୍କୁ ଦଉଡି ପନ୍ଦର ହଜାର ଟଙ୍କା ଲେଖେ ଦେଲା କିନ୍ତୁ ଆମେ କିଛି ସହା ସହାୟକ ସରକାରଙ୍କଠୁ ପାଇଲୁନି ଆମ ଯୋଉ ସିଏ ଅଛନ୍ତି ସଂଘର ମୁଖ୍ୟ ମାନେ ସେମାନେ ବି କିଛି ଯୋଗାଯୋଗ କଲେନି। ଏବେ ଆମେ କଣ କଲେ କାହା ସହିତ ଯୋଗାଯୋଗ କଲେ ଆମେ ସବୁ ତାର ସଂଘ ବିଷ କୌଣସି ସୁବିଧା ସରକାରଙ୍କର ପାଇପାରିବୁ।
ହୁଁ ଶୁଣ ତମର ତ ବ୍ଲକ ସେଇଠି ଥିବ ତମର ସେଇ ବ୍ଲକ ର ଯିଏ ଆମର ମିଶନ ଶକ୍ତିର ଗୋଟିଏ ଡିପାର୍ଟମେଣ୍ଟ ଅଛି। ଆଉ ଗୋଟେ ଓଏଲମ ର ଡି ଡିପାର୍ଟମେଣ୍ଟ ଅଛି ଦିଟା ଡିପାର୍ଟମେଣ୍ଟେ ଆମର କୋଉଠି ରହୁଛି। ଆମ ବ୍ଲକ ରେ ରହୁଛି ତମେ ଯଦି ଯୋଉ ମାନେ ମାନେ କାଣା ଏଇଟା ଆମର କଣ ପଞ୍ଚାୟତ ସ୍ତର ର ସବୁ ଏସ ଏ ଜି ମାନଙ୍କୁ ସବୁ ପ୍ରକାର ସହାୟତା ମିଳୁଛି ଯଦି ପଞ୍ଚାୟତ ସ୍ତରର ଯୋଉ ମାନେ ଏମ୍ ପି କି ସି ଆର ପି ତମକୁ କିଛି ସହଯୋଗର ହାତ ବଢଉନାହାନ୍ତି। ତମେ ସିଧା ଯାଇ ବ୍ଲକ କୁ ଯାଇପାରିବ ବ୍ଲକ ରେ ଆମର ପଚାରିଦବ ସେଠି ଯେ ମିଶନ ଶକ୍ତିର ଅଫିସ କୋଉଠି ଓ ଏଲ ଏମ୍ ଅଫିସ କୋଉଠି। ପଚାରିଦେଲେ ତମେ ସେ ଅଫିସ କେ ସିଧା ବ ଯାଇକି କହିବ ତମେ ଯେ କୌଣସି ସ୍ଵୟଂ ସହାୟକ ଗୋଷ୍ଠୀ ଯୋଉ ପଞ୍ଚାୟତ ବା ଯୋଉ ଗ୍ରାମରେ ତମର ସ୍ଵୟଂ ସହାୟକ ଗୋଷ୍ଠୀ ଯାଉଛି ତମେ କହିବ ଆମେ ଏଇ ସ ଏଇ ବ୍ଲକ ଏଇ ଗ୍ରାମର ବା ଏଇ ପଞ୍ଚାୟତରୁୁ ଆମେ ସ୍ଵୟଂ ସହାୟକ ଗୋଷ୍ଠୀ ଭାବରେ ମୁଁ ସେ ଗୋଟେ ସଭ୍ୟା ଅଛି। ବା ଆମେ କେତେ ଜଣ ଯ ଯିବ ତମେ କହିବ ତାପରେ ସେଠି ଯାଇକି ତାଙ୍କୁ କହିବ ଯେ ଆମେ କୌଣସି ସ୍ଵ ଆମେ ସବୁ ପ୍ରକାର କରିବାକୁ ଚାହୁଁଛୁ ଋଣ ନେଇ କିଛି ଆମେ କରିବାକୁ ଚାହୁଁଛୁ କିନ୍ତୁ ଆମେ କିଛି ସୁଯୋଗ ପାଇପାରୁନାହୁଁ। ତେଣୁ କିି ତୁମେ କଣ କରିବ। ହଁ ତାପରେ ତମେ ହେଲା ସେଇଟା କଣ କରିବ ଯେତେବେଳେ ତାଙ୍କୁ ସେଇଠି କହିବ ତାପରେ ସେମାନେ ସେଇ ଯୋଉ ତମର ଏମ ବି କେ ହଉ ବା ସି ଆର ପି ହଉ ସେମାନଙ୍କୁ କହିବେ କାହିଁକି ନା ବର୍ତ୍ତମାନ ସରକାର ଏତେ ସ ସୁବିଧା ଦଉଛନ୍ତି।ଏସ୍ ଏଚ ଜି ମ୍ୟାଟ ପାଇଁ ଏମାନେ ଯଦି ତୁମେ ଚାହିଁବ ଯେ ମୁଁ ଏଇନା ଗୋଟେ ମିନି ଛୋଟ ଗୋଟେ କମ୍ପାନୀ କରିବି କିଛି ଖାଇବା ଜିନିଷ ତିଆରି ଉପରେ ଯାହାବି ତମେ କରିବାକୁ ଚାହୁଁଛ। ସରକାରଙ୍କ ତରଫରୁ ସବସିଡିର ବହୁତ ସାରା ଲୋନ ମିଳୁଛି ମାନେ ପଞ୍ଚାୟତ ର ବି ଆମର ଗୋଟେ ଶିଷ୍ଟ ମାନେ ରହିଛି। ଯେ ଲାଇଭହୁଡ ଉପରେ ଗୋଟେ ଯଦି ଗୋଟେ କିଛି ମା କରିବ ତାଙ୍କୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଲାଇଭହୁଡ ର ପଇସା ସେ ପଞ୍ଚାୟତ ରୁ ଆଣିପାରିବା ଆମ ମିଶନ ଶକ୍ତି ମାଧ୍ୟମରେ ତେଣୁ ବହୁତ ସାରା ଏଇ ସୁବିଧା ଅଛି କିନ୍ତୁ ଆମେ ସେ ସୁବିଧା ଗୁଡା ସବୁ ଆମେ ଜାଣି ପାରୁନି ତେଣୁକ ଆମେ ତାର ଲାଭ ଟା ଉଠେଇ ପାରୁନେ ତେଣୁ ତୁମେ ସେଠିକି ଯିବ ପାଞ୍ଚ ଛଅ ଜଣ ମା ମାନେ ଯିବ ଯାଇକି କହିବ ଦେଖିବ ତୁମର ସୁବିଧା ସୁଯୋଗ ହେଇପାରିବ ବିନା ମାନେ କିଛି ମାନେ ତମର କଷ୍ଟ ପଡିବନି ସେମାନେ ପଇସା ଦେବେ ତୁମେ କାମ ଆରମ୍ଭ କରିବ ତେଣୁ ସେଇଟା କର ତମେ ହେଲା କେତେ ଜଣ ମା କୋଉ କୋଉ ଗ୍ରୁପ ର ସବୁ ସେଇଟା ଟିକେ ଗୋଟେ ଡାଲିକା କରିଦବ କରି
ହୁଁ।
ମତେ ବି କୁହ କିଏ କଣ କରୁଛି କଣ କରିବା ପାଇଁ ଚାହୁଁଛି କହିଲେ ମୁଁ ତମକୁ ଆଉ କିଛି ବାଟ ବତେଇଦେବି ତମେ ଉପକୃତ ହବ ଆଉ।
ସେ ଆମର ଜଣେ ମା ଆମ ଗ୍ରୁପର ଜଣେ ମେମ ଅଛନ୍ତି ସଦସ୍ୟ ସିଏ ଗୋଟେ ପାର୍ଲର ମାନେ ପାର୍ଲରଟେ ଖୋଲିବା ପାଇଁ ଚାହୁଁଛନ୍ତି ତାଙ୍କୁ କିଛି ସର ଗମେଣ୍ଟରେ ଆମେ ଗୋ ସ୍ଵୟଂ ସହାୟକ ଗୋଷ୍ଠୀ ତରଫ କିଛି ଋଣ ମିଳିବାକୁ ଆବଶ୍ୟକ ସେ କରୁଛନ୍ତି ସେ ଉମ କିନ୍ତୁ ଜଣେ ଉ ମାନେ ସେ ତାଙ୍କ ନିଜସ୍ୱ ଋଣ ପାଇପାରିବେ କରି କିଛି କରିବା ପାଇଁ ଦେଇପାରିବେ କି ନ ଦେଇ ରିବେ ସେଟା ତମକୁ ମୁଁ ପଚାରିବି ତମେ କହିବ ଆଉ ଗୋଟେ କଥା ଯେ ବଡି ପାମ୍ପଡ ଯୋଉ ମାନ କରୁଛନ୍ତି ଧର ଦଶ ଜଣ ନ କଲେ ଜଣେ ଚାହିଁଲା କରିବା ପାଇଁ ଜଣଙ୍କ ହିସାବରେ ସଂଘ ତରଫରୁ କିଛି ମିଳି ପାରିବ କି ନ ମିଳିପାରିବ କି ଅ ଯୋଗାଯୋଗ କାହା ସାଙ୍ଗରେ କଲେ ସେଟା ହେଇପାରିବ ସେଇଟା ଗୋଟେ କଥା ଆଉ ଗମେଣ୍ଟର ଗୋଟେ କଥା ଆମେ ଧର ଦଶ ଜଣ ଆମେ ଚାହିଁଲୁ ଗୋଟେ ଲୋନ ଆଣିବା ପାଇଁ। ଉ ଦଶ ଲକ୍ଷ ଟଙ୍କା ଲୋନ୍ ଆଣିବା ପାଇଁ ସେଇଟା ଆମେ ଆମକୁ ସର ଗମେଣ୍ଟ ଧର ପ୍ରଥମ ଥର ସେ ଯାହା ଦେଇଛନ୍ତି ଏବେ କିନ୍ତୁ ସି ଆର ପି ମାନଙ୍କୁ ଆମେ କହିଲୁ ସି ଆର ପି ଙ୍କୁ କହିଲୁ ଯେ ଏଁ ଦବା ପାଇଁ ଇ ଋ-ଋଣ ଟା ତମେ ଆମର ଟିକେ କରିଦିଅ ଆଉ ଦଶ ଲକ୍ଷ ଟଙ୍କା ର ସମସ୍ତେ ତ ପାଇଲେଣି ଆମ ତମର ତ ଏବେ ବ କରାହେଇନି। କରାହେଇନି ତମେ ନେଇନ ଆଉ ତମର ଏବେ ହେଇପାରିବନି ତମେ ତାହଲେ ଇ ସବୁ ଇଏ ମାନଙ୍କୁ କୁହ ତମର ଲୋ ଠିକ ରେ କିନ୍ତୁ ଆମ ଗ୍ରୁପ ରେ କଣ ପ୍ରେସିଡେଣ୍ଟ ସେକ୍ରେଟାରୀ ଯୋଉମାନେ ଅଛନ୍ତି। ସେମାନେ ଟିକେ ଠିକ ରେ ଆସିକି ମାସକୁ ମାସ ଯୋଉ ସଭା ବସେ ସେଟା ସେମାନେ କରୁନାହାନ୍ତି ସେଟା ଯେମିତି କରୁନାହାନ୍ତି ସେଥିପାଇଁ ଟିକେ ପ୍ରୋବ୍ଲେମ ସମସ୍ୟା ହଉଛି ଆଉ। ଆଉ ସେଇ ଋଣ ଟା ଆମକୁ କେମିତି ମିଳିବ ଆମେ କାହାକୁ କହିଲେ ମିଳିବ ସେଇଟା ଟିକେ ଆମକୁ ବତେଇଦେଲେ ଆଉ ଧର ଜଣେ ଜଣେ ମା ଚାହୁଁଛି ଯେ ମୁଁ ଗୋଟେ ପାର୍ଲର ଖୋଲିବି ମୋତେ ସ୍ଵୟଂ ମୁଁ ପ ପର୍ସ ମାନେନି। ନିଜସ୍ୱ ଋଣ କିଛି ଦରକାର ସେଇଟା କଣ ମିଳିପାରିବ କି ନ ମିଳିପାରିବ କି କାହା ସହିତ ଯୋଗାଯୋଗ କଲେ ସେଇଟା ହେଇପାରିବ ଟିକେ ତମେ ଆମକୁ ବତେଇ ଦେଲେ ଆମେ ଯାଇକି ତାଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ଗୋଟେ ଆମ ତରଫରୁ। ଗ୍ରୁପ ତରଫରୁ ଯଦି ହେଇପାରନ୍ତା ତାହେଲେ ଭଲ ହୁଅନ୍ତା।
ହୁଁ ହଁ ଏଇଟା ନିଶ୍ଚିନ୍ତ ଭାବରେ ମିଳିବ ଏଇଟା ଜଣେ ମା ବି ଲକ୍ଷପତି ପୁରା ସେଇଟା। ଯୋଉଟା କି ମାନେ ମୁଁ ଲ କ୍ଷପତି ହେବି ହେଲା ମୁଁ ଜଣେ ଯୋଉମାନେ ମା ଆପଣଙ୍କର କହୁଛନ୍ତି ସେମାନେ ସମସ୍ତେ ନିଜେ ନିଶ୍ଚିନ୍ତ ଭାବରେ ପାଇବେ। ଓଉ ତାହେଲେ ଠିକ ଅଛି ମତେ ଆଉ କେତେବେଳେ ଟିକେ ଆମେ ଫୋନ ରେ କଥାହବା ଆଉ ଏଇ ବିଷୟରେ ମୁଁ ଆପଣଙ୍କୁ ସବିଶ୍ୱାସ ବିବରଣୀ ମାନେ ଦେଇଦେବି ବର୍ତ୍ତମାନ ରଖୁଛି ରଖନ୍ତୁ ଆପଣ ପୁଣି ପଛରେ କେତେବେଳେ କଥାହବା?
ହଁ ରଖ।